ଦି କୁହ ଏଇ ବସିଛି।
ଉଁ ହୁଁ ଖାଇସାଲଣି?
ହଁ ଖାଇସାଲିନି।
ଉଁ କଣ ଖାଇଛ?
ଏଇ ପଖାଳ ଖାଇଛି ପଖାଳ ଆଉ ଆଳୁ ଭଜା।
ମୋର ପଖାଳ ଆଳୁ ଭଜା ବହୁତ ପସନ୍ଦ। ମତେ ବି ବହୁତ ଭଲ। ମତେ ବହୁତ ଭଲ ଲାଗେ ପଖାଳ ଆଉ ଆଳୁଭଜା।
ହୁଁ।
ହୁଁ ପଢି ପାଠ ପଢ଼ା ସଲାଣି?
ହଁ ସରିଲାଣି।
ଉଁ ଘରେ ସବୁ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ତମେ ଖାଇସାଲଣି?
ହୁଁଁ ମୁଁ ଖାଇଛି।
ହୁଁ।
ହୁଁ ମୁଁ ଖାଇଛି ପରଟା ଆଉ ଆଲୁଗଜା।
ତମେ ତ ସେଇ ଆଳୁ ଭୁଜି ଖାଇଛ ଆଉ।
ଆଳୁ ଭଜା ମତେ ବହୁତ ଭଲ ଲାଣି।
ଉଁ ହୁଁ।
ହୁଁ ଘରେ ସମସ୍ତେ ଖାଇ ସାରିଲେଣି?
ନାଇଁ ଖାଉଛନ୍ତି ସମସ୍ତେ ମୁଁ ଖାଇକି ମୁଁ ନଅଟା ବେଳୁ ଖାଇସାରିଲିଣି ମାଆ ଡାକିଲା
ହଁ
ଡାକିଲେ କି ଆସ ଖାଇଦେବୁ ସେଥିପାଇଁ ଭଉଣୀର ମୋର ଖାଇ ଦେଇେକି ଆସିଲୁ ମୁଁ ମୋର ଛାତ ଉପରେ ଆସିଛି ବସିଛି। ଆଉ ସେମାନେ ସମସ୍ତେ ଟିଭିି ଦେଖୁଛନ୍ତି ଖାଉଛନ୍ତି।
ଉଁ ହୁଁ ପାଠ?
ହଁ ମୁଁ ମୋର ପାଠ ସାରିଦିଏ ମୁଁ ସକାଳୁ ବସିକି ଆସାଇନମେଣ୍ଟ କରିଦିଏ କାରଣ ନ ସକାଳୁ କେହି କିଛି ଚିଲା ଚିଲି କାହାର ନାହିଁ ଶାନ୍ତିରେ ବସିକି ପାଠ ଲେଖିଦିଏ ରାତିକି ସେ ମୋ ମା ତାଙ୍କର ଟିଭି ଦେଖନ୍ତି ସିରିଏଲ ଦେଖନ୍ତି ମୁଁ ସେଥିଲାଗି ରାତିକୁ କିଛି ରଖ୍ ଖେନି।
ଓ ହଁ ଭଲ କଥା ଯେତେବେଳେ ଫାଙ୍କା ମିଳିବ ପାଠଟା ପଢି ଦେଲେ ଭଲ କଥା।
ହୁଁ ଆଉ ଲେଖା ଲେଖି ଥିଲେ ମୁଁ ସେମତି ବସିକି ଲେଖିଦିଏ। ଆଉ ଏବେ ସବୁ ଆସାଇନମେଣ୍ଟ ଦିଆହେଇଛି କଲେଜରେ ଛୁଟି ଅଛି ତ ସେଥିପାଇଁ ଆସାଇନମେଣ୍ଟ ଦିଆହେଇଛି ବସି ଲେଖିଦଉଛି। ସକାଳୁ ଟିକେ ଫ୍ରି ହେଲା ବେଳକୁ ସବୁ ବାହାର କରି ଲେଖିଲା ବେଳକୁ କୁ ତା ଗାର ପକେଇ ଟିକେ ପ୍ରୋବ୍ଲେମ ହବ ସେଥିପାଇଁ ସକାଳୁ ପୁରା ଫାଙ୍କା ରହୁଛି ଲେଖିଦଉଛି ଆଉ।
ଓହୋ ହଁ ସେଇଟା ଠିକ କଥା ଯେତେବେଳେ ଫାଙ୍କ୍ କା ମିଳିବ ବସିକି ଲେଖିଦେବ ଆଉ।
ହଁ ସେଇୟା କହୁ ଛି ଆଉ କଣ କରିବି ସରିଲାଣି ଆଉ ଆସାଇନମେଣ୍ଟ ଆଉ ଦିଟା କି ତିନିଟା ଅଛି କୋଡ଼ିଏଟା ପୁରା କମ୍ପ୍ଲିଟ୍ ହେଇଯିବ।
ହୁଁ ହୁଁ ଆଉ ବର୍ଷା ପବନ ହେଇଥିଲା ସେ ତମ ଆଡେ?
ହଁ ଝିପିଝିପି ବର୍ଷା ହେଲା ପବନ ତ ଛାଡ ପବନ ତ ପବନ ଆଉ। ଝିପି ଝିପି ବର୍ଷା ହେଇକି ସେ ସଇଲା ସେ ତା ଭାଲିଡିଟି କମିଗଲା।
ଓହୋ ଆମର ଆଡେ ଉଠେଇଥିଲା ଯେ କିନ୍ତୁ ହେଇନି ଖାଲି ଟିକେ ଉଠେଇଲା ଘଡଘଡି ଟିକେ ମାରିଦେଲା ଆମେ ଭାବିଲୁ ହବ ବୋଧେ ଦେଖିଲାବେଳକୁ ହେଲାନି ପୁଣି ସନ୍ଧ୍ୟାବେଳେ ଟିକେ ଉଠେଇଲା ହେଲାନି ଏବେ ଖାଲି ବାଦଲ ଉଡା ଯାଉଛି ଆକାଶରେ ମାନେ ଉ ଠିଲା ଭଳିଆ ଟିକେ ଜଣା ପଡୁଛି ରାତି ସହିତ ବେଶୀ ଭଲସେ ଜଣା ପଡୁନି କିନ୍ତୁ
ସେଇଟା ହବ।
ହୁଁ। ଜଣା ପଡୁଛି ଟିକେ ଟିକେ ଥଣ୍ଡା ପବନ ଦଉଛି ମୁଁ ବି ତ ଛାତରେ ବସିଛି। ଆଉ କାଲି କିନ୍ତୁ ଜୋରରେ ବର୍ଷା ପବନ ହଉଥିଲା। ଜୋରରେ ବହୁ ଜୋରରେ ବର୍ଷା ପବନ ଘଡଘଡି
କାଲି କା ଘଡ୍ ଚାଲିଲାଣି ଆ
ହୁଁ।
ସିଏ ହେଇି ବି ଘର ଭିତରେ ରୁମ ଭିତରେ ପଶି ହେଲାନି ଏତେ ଜୋରସେ ଗରମ ଫରମ ଲାଗୁଥିଲା।
ଗରମ ମାନେ ସାଂଘାତିକ ଗରମ ହଉଚି ରେ। ମାନେ ସକାଳ ସାଢେ ଛ ଛଅଟାରୁ ଗୁଳୁଗୁଳି ଖ ଖରା ଯେତିକି ହଉନି ଗୁଳଗୁଳି ହଉଛି ସକାଳେ ସାଢେ ଛଅଟାରୁ ସନ୍ଧ୍ୟା ସାଢେ ପାଞ୍ଚ ଟା ଛଅଟା ପର୍ଯ୍ୟନ୍ତ ସେଥିରେ ପୁଣି କୋଉ ଥିରେ ପାଗର କିଛି ଠିକଣା ନାହିଁ କେତେବେଳେ ବର୍ଷା କେତେବେଳେ ଖରା କେତେବେଳେ ଶୀତ କାକର। ଏମିତି ସବୁ ଚାଲିଛି। ହୁଁ ଆଉ କଣ କୁହ?
ଆଉ କଣ କରୁଛ କୁହ ତମେ ପାଠ ପଢ଼ି ସାରିଲଣି।?
ମୁଁ ଆଜି ଟିକେ ବ୍ୟସ୍ତ ରହି ଯାଇଥିଲି ସେଥିପାଇଁ ଆଜି ଟିକେ ପାଠ ପଢ଼ିନି ହଁ।
ନାଇଁ ମୁଁ ବସିଥିଲି ମୁଁ କହିଲି ଦେଖିବା କଣ କରୁଛନ୍ତି ମୁଁ ସେଥିପାଇଁ କଲ୍ କରିଥିଲି ଆଉ।
ହଁ ହଁ ହୁଁ ଆଛା। କଉଠି ଛାତ ଘରେ?
ହଁ ମୁଁ ଛାତ ଘରେ ବସିଛି ଛାତ ଘରେ ଥଣ୍ଡା ଲାଗୁଛି ଟିକେ ବସିଛି। ରୁମକୁତ ଗରମ ଲାଗୁଛି ଏଠି ଟିକେ ବସିଛି ଥଣ୍ଡା ଦଶଟା ସାଢ଼େ ଦଶଟା ବେଳକୁ ଯାଇକି ତଳୁ ଯିବି ଶୋଇବି ଆଉ।
ହଁ ଏ ଘରେ ଭିତରେତ ରହି ହଉନି ଗରମ ପାଇଁ ସେଥି ପାଇଁ ମୁଁ ବି ଚ୍ଛା ଉପରେ ବସିଛି।
ଛାତ ଉପରେ ଆମର ଏଇଠି ଅଧା ଲୋକ ଛାତ ଉପରେ।
ହ ହ
ରାତିରେ ଆଗରୁ ଯେତେବେଳେ ଆଗରୁ ପୁରା ସେତେବେଳେ ବେଶୀ ସମସ୍ତଙ୍କର ଅଧିକାଂଶ ଜାଳଘର ଥିଲା। ସେତିକା ବେଳେ ଶାନ୍ତିରେ ଟିକେ ଶୋଉଥିଲେ ତାପରେ ଛାତ ହେଲା ପରେ ସମସ୍ତେ ଛାତ ପରେ ଶୋଉ ଶୋଉଥିଲେ ମଝିରେ ହାଉଳି ଥିଲା ଚୋର ଚୋର ଚୋର ଚୋର ଚୋର ଚୋର ତାପରେ ଆଉ କି ସୁଇଲେନି।
ଛାତ ଉପରେ ହଉଛି ମେନ୍ କଥା ହଉଛି ଶୋଇଲେ ମାନେ ମଶା ବେଶୀ କମୁଡ଼ିବେନି ବାକି ଥଣ୍ଡା ଲାଗିବ କିଛି ଜଣା ପଡ଼ିବନି କିନ୍ତୁ ଘର ଭିତରେ ଏତେ ଗରମ ହଉଛି ଭଗବାନ। କହିବା ଭଲ
ଏମିତି ଆମର ଯୋଉ ବାହାଘରକୁ ସାନବାପାଙ୍କ ବାହାଘରକୁ ଚୋର ପଶି ଯାଇଥିଲା ନା।
ଆଚ୍ଛା।
ନା ଆମେ ଶୋଇଥିଲୁ ମାନେ ମୁଁ ସେ ମାଆଙ୍କ ସାନ ମାଆଙ୍କ ପାଖରେ ଶୋଇଥିଲି ତାଙ୍କ ରୁମ୍ ରେ। ଆଉ ସନା ବାପା ଅଲଗା ରୁମ୍ ରେ ଶୋଇଥିଲେ। ମୁଁ ସାନ ମାଆଙ୍କ ପାଖରେ ଶୋଇଥିଲି ତାଙ୍କୁ ଏକା ଟିକେ ଡର ଲାଗିବ ନା। ଶୋଇଥିଲି ସେ କବାଟ ଦେଇ ଦେଇେଛନ୍ତି ଝରକା ବି ବନ୍ଦ ଅଛି ସିଏ ଆଉା ଜଣ୍ ସିଏ ମାନେ ଡାକୁ ନାହାନ୍ତି କି ମତେ କି ଝିଅ କିଏ ଗୋଟେ ଝରକା ବାଡ଼ଉଛି। ଟିକେ ଦେଖ କି ଉଠ ସେ ମତେ ଡାକୁ ନାହାନ୍ତି। ଫାଷ୍ଟ ଯେତେବେଳେ ସେ ଝରକା ଟା ବାଡ଼େଇଲେ ଜୋର୍ ସେରେ
ହଁ
ସେତିକି ବେଳେ ମତେ ଆଉ ଡାକିଲେନି ସେ ସେ ତାଙ୍କର ଉଠିକି ଠିଆ ହେଇଛନ୍ତି ମୋ ମୁଣ୍ଡ ଉପରେ। ମୁଁ ଉଠିକି କଣ ମୁଁ କହିଲି ମା ତମେ କଣ ଠିଆ ହେଇଛ? ନା ଝରକାଟା କିଏ ବାଡ଼େଇଲା। ଆଉ ମୁଁ କହିଲି ମତେ ଡାକିଲି ନା ତମେ ଡରିଯିବ ମୁଁ ସେଥିଲାଗି ଡାକିଲିନି। ଆରେ ମୁଁ ଡରି ଯିବି ବୋଲି ତମେ ଡାକିବନି ନା ଆଉ ତା ବୋଲି ସିଏ ଝରକା ଫରକା ସବୁ ଇଏ କରିକି ଘର ଭିତରେ ଚୋର ପଶିକି ଘର ବରଙ୍ଗ ଇଏ କରିକି ନେଇଯାଉ। ହେଲେ ଆଉ ନା ନା ଡର ଲାଗିଲା ତ ମୁଁ ସେଥି ଆଉ ଡାକ ଆଉ। ମୁଁ କହିଲି ହଉ ତାପରେ ମୁଁ ଯେମିତି ଉଠିସାରିଚି ଫୁଣି ଝରକା କିଏ ଜୋରସରେ ବାଡେଇଲା। ସେଇଠୁ ବାପା ହରିଆକୁ ଡାକିଲୁ କି ବାବା ଆଉ ଝରକା ହରିକା କିଏ ବାଡଉଛନ୍ତି। ଦେଖିଲା ବେକୁ କି ଗୋଟେ ଜଣେ ସେ ଆମର ଗଳି ଟାଇପ ରେ ଅଛି ନା ଝରକା ପାଖରେ ସେପଟେ ଯିବାଆସିବା ବି ଆମର କରନ୍ତି ହୁଁ। କରନ୍ତି ଯେହତୁ ସେ ସେଇପଟେ ଗଳି ଦେଇକି ଆସିକି ଝରକା ବାଡ଼ଉଛି। ତାକୁ ଗୋଡେଇଛନ୍ତି ଗୋଡେଇଲେ ଗୋଡେଇଲେ ତାପରେ ଟେଣ୍ଟ ଫେଣ୍ଟ ମରା ହେଇଥିଲା ଜିନିଷ ପତ୍ର ସବୁ ଦୁଆରେ ଠିଆ ହେଇ ଥୁଆହେଇ ଥିଲା ଆଉ ଜାଣି ପାଇଲେନି କିଏ ବୋଲିକି ସେ ପଳେଇଲା ଆଉ ପାଇଲେନି ଆଉ।
ହଁ ଆମର ବି ମଝିରେ ଏପଟେ ବାହାରି ଥିଲା କି ଚୋର ଆସିଛି ଚୋର ଆସିଚି ଆରେ ଚୋର ଶୀତ ଦିନେ ଆସନ୍ତି। ଖରା ଦିନେ କିଏ କେମିତି ଚୋର ଆସିବ ମୁଁ କିଛି ବୁଝିପାରୁନି ଆଶ୍ଚର୍ଯ୍ୟ କଥା। ମାନେ ଶୀତ ଦିନେ ପ୍ରାୟ ଚୋର ଆସନ୍ତି କି କଣ ସମସ୍ତେ ଶୋଇପଡିଥାନ୍ତି ତ ଚୋର ଆସନ୍ତି ମୁଁ ଜାଣିି କିନ୍ତୁ ଖରା ଦିନେ କିଏ ଚୋର ଆସେ ମୁଁ ଆ
ଚୋର ଆସନ୍ତି ଚୋର ଏଇଠି ଆମର ପଶିଥିଲେ। ଉ ସେ ବ୍ରାହ୍ମଣ ଘର ତାଙ୍କର ମୋ ସାଙ୍ଗ ହବ। ତାଙ୍କର କଣ ହେଇଛି ନା ତାଙ୍କର ଅଣସୁଧୀଆ ହେଇଛି ତା ଗିଁ ସାଙ୍ଗରେ ଜେଜେମା ଜିଏ ହବ ବଡ ଆପ ମାନେ ତା ବଡ ବାପାଙ୍କର ମା। ତା ନିଜ ଜେଜେମା ନୁହୁଁ ବଡ ଜେଜେମା ହେବେ ତାଙ୍କର ହେଇଥିଲେ କୁହନି ତାଙ୍କର ସେଦିନ ଆଠ ଦିନନା ନଅ ଦିନି ହେଇଛି ଚୋର ଜାଣିଛନ୍ତି କି ତାଙ୍କର ହଉଛି ବୁଢା ବି ମରିଥିଲା। ତାପରେ ତାଙ୍କ ସବୁ ପଇସା ପତର ମିଳିଛି ବ୍ରାହ୍ମଣ ଘର ଯେହେତୁ ଅଧିକ ଟିକେ ଆସେ ଜିନିଷ ପତର ଅ ତ ତାଙ୍କ ତାଙ୍କ ବୁଢ଼ୀ କଣ କରିଥିଲା ନା ଗୋଟେ ଟ୍ରଙ୍କରେ ବସେଇକି ରଖିଥିଲା କେତେ ବାଇଶ ହଜାର ଟଙ୍କା ଶାଢୀ ଛାୟା ବ୍ଲାଉଜ ସବୁ ନୂଆ ନୂଆ ଜିନିଷ ସବୁ ରଖ ଥିଲା ପଇସା ବି ରଖିଥିଲା ପୁଣି ସେ ସେଦିନ ବ୍ୟାଙ୍କରୁ ପଇସା ଉଠେଇକି ଆଣିଛି ଯିଏ ଯାହା ଦେଖିଲେ ସେ ପଇସା କ ରଖିଛି ଆଉ ବୁଢା ଆକାଉଣ୍ଟ ରେ ଥିଲା ଉଠେଇ ଦେଲେ ବୁଢା ମରିଗଲା ଆଉ ପଇସା ବୁଡିଯିବନି। ଉଠେଇକି ଆଣି ଛନ୍ତି ଆଣିଛନ୍ତି ସେ ରଖିଛନ୍ତି ଚୋର କଣ କରଛନ୍ତି ନା କେମତି ସୁରାକ ପାଇଛନ୍ତି ସେ ବିଲେ ବିଲେ ତାଙ୍କର ବିଲଟା ପୁରା ଚାରିଆଡେ ବିଲ ରହିଯାଉଛି ଆଉ ସେ ସେମାନେ ଯୋଉପଟେ ରହୁଛନ୍ତି ପୁରା ତାଙ୍କର ସେପଟେ ଗାଁଆଟା। କିନ୍ତୁ ପଛପଟ ଘର ପଛପଟ ଟା ପୁରା ବିଲ ଘର ପଛପଟୁ କୌଣସି ଘର ନାହିଁ। ନାଇଁ ସିଏ ପଶିଯାଇଛନ୍ତି ଆଉ। ସିଏ ପଶିଛନ୍ତି ତାଙ୍କ ଘର ଭିତରେ ସମସ୍ତେ ଶୋଇଛନ୍ତି ସେ କଣେଇ ରୁମ୍ ଭିତରେ ତ କେହି ପଶିବେନି ଏ ଶୋଇଛି ସେ ଖୁଡ କିିନା ହେଇଛି ଉଠିଲେ କିନ୍ତୁ କେହି ଜାଣି ପାଇଲେନି ସେ କିନା ଘର ଭିତରେ ପଶିଲେ। ସମେସ୍ତିଙ୍କୁ ଏପଟ ସେପଟ କବାଟ ଦେଇଦେଲେ। ସେ ତାଙ୍କର ସବୁ ଶୋଇଛନ୍ତି କବାଟ ଦେଇ ଦେଇକି ସେ ତାଙ୍କର ଘରେ ପସିକି ସବୁ ଜିନିଷ ପତର ନେଇକି ବୁଢୀର ହଉଚି ଟ୍ରଙ୍କଟାକୁ ନେଇକି କାରେ ପଶିଥିଲେ ଘର ଭିତରେ ପଶିଲେ ଘର ଭିତରେ ପଶିଲା ପରେ ବି ଜିନିଷ ପତ୍ର ସବୁକୁ ଅଣ୍ଡା ଆଣ୍ଡି କଲେ ସୁନା ଜିନିଷ କିଛି ପାଇଲେନି। ଥିଲା ଆଉ ଟିକେ ଯଦି ସେମାନେ ଯଦି ଉଠି ନଥାନ୍ତେ ହୋ ହାଲା ହେଇନଥାନ୍ତେ ତ ସେ ସବୁ ନେଇକି ପଳେଇଥାନ୍ତେ। ତାପରେ ସମେସ୍ତେ କଣ କରିଛନ୍ତି ନା ସମେସ୍ତେଙ୍କୁ ସେ ଆଗ ପଟୁଆ କବାଟ ଦେଇ ଦେଇଛି। କେହି ଭିତରକୁ ଉମ ଘର ରୁମ୍ ବାହାରକୁ ଆସି ପାରୁନାହାନ୍ତି କି ଭିତରକୁ ଯାଇ ପାରୁନାହାନ୍ତି।
ହେ ଭଗବାନ! ଆଉ ସିଏ ଭଲ ମାନେ ସିଏ ବୋଧେ ନଜର ରଖିଛି ନା କଣ କି ଆଙ୍କର ଆଜି ପଇସା ଆଣିଛନ୍ତି କି କଣ? ସେ ତାର ଆସିଛନ୍ତି ରାତିରେ ଆଉ ନବା ପାଇଁ ଆଉ ଆମର ସେଠି ସେମି
ମୋ ପିଈସୀ ବି ସେମତି କରିଥିଲେ ମୋ ପିଇସି ବାହାଘରେ ସେ ଦି ଜଣ ଠାଉରିଆ ଆସିକି ସେ ଜଗିକି ଥିଲେ ଯେ ମୋ ସାନ ଜେଜେ ପୁରା ନଜର ରଖିଛନ୍ତି ତାଙ୍କ ଉପରେ ସ ସକାଳ ପହରୁ ତାପରେ ରାତି ବାହାଘର ଇଆଡେ ଘର ବାହାଘର ଦେଖିଲାବେଳକୁ ପୁରା ମାନେ ସମସ୍ତେ ଥକି ଯାଇଛନ୍ତି
ହୁଁ
ଥକି ଯାଇଛନ୍ତି ତଣ୍ଟି ଫଣ୍ଟି ପଡିଯାଇଛି ଡାକିଲେ କାହାକୁ ଶୁବା ଯାଉନି ସିଏ ରାତିକି ଅଛନ୍ତି ନା ଘର ଏପଟ ସେପଟ ପୁରା ଦି ତାଲା ତିନି ତାଲା ଘର ହେଲାଣି ପଛ ପଟେ ରୋଷେଇ ହଉଥିଲା ସବୁ ଖାଇବା ପିଇବା ସଇଲାଣି ବାହାଘର ଆସିକି ଅଧା ଅଧା ହେଲାଣି ଆସି ରାତି ତିନିଟା ହେଲାଣି ସିଏ କଣ କରିଛିନା ପା ଥାଉ ରେ ସବୁ ଜଗେଇଥିଲେ ଲାଟିନ୍ ପଛ ପଟେ ଆଉ ଥିଲା ଛଣଗଦା ଥିଲେ ଛଣଗଦା ପଛରେ ଥିଲେ ଭାଆରିକି ଆସିଛନ୍ତି ଗ୍ୟାସ୍ ଟାଙ୍କି ଟେକିଛନ୍ତି ଘରକୁ ପଶିନାହାନ୍ତି ନହେଲେ ସୁନା ଜିନିଷ ଯାହା ଥିଲା ନେଇକି ସବୁ ପଳେଇଥାନ୍ତେ ଘରକୁ ଯେତେବେଳେ ପଶିବାକୁ ଚେଷ୍ଟା କରିଛନ୍ତି ହଁ ସୁନା ଜିନିଷ କୁ ଭାଗ୍ୟକୁ ସମସ୍ତେ ଦାଣ୍ଡ ପଟେ ବସିଛନ୍ତି ବାହାଘର ହଉଛି ଉ ଘର ଭିତରେ କେହି ନାହାନ୍ତି ସୁ ସବୁ ଗେଟ୍ ଫେଟ୍ ଖୋଲା ଅଛି ସିଏ ବାରିପଟେ ଜଗିକି ହିଁ ପଶଛନ୍ତି ଆଉ ସିଏ ଯେତେବେଳେ ରୋଷେଇ ଶାଳରୁ ଉଠେଇଛନ୍ତି ସେ ରୋଷେଇ ଶାଳରୁ ଉଠେଇଛନ୍ତି ଗ୍ୟାସ୍ ଟାଙ୍କି ଟା ଗ୍ୟାସ୍ ଟାଙ୍କିଟା ଯେତେବେଳେ ଉଠେଇଚନ୍ତି ଖଡ୍ କିନା ହେଇଛି ଗୋଡେଇଲେ କ୍ୟାମେରା ମ୍ୟାନ୍ ବି ଛାଡ଼ି ଛୁଡାକି ପଳେଇଲା ବେଦୀ ପାଖରୁ
ଉଁ ହୁଁ ଧରା ପଡ଼ିଲେନା
ଧାନ ବି ତ ଆମର ପୁରା ବିଲ ମଝିରେ ଥିଲେ ମନ୍ଦିର ଟା ମନ୍ଦିର ଆଡେ ଧୋଉଡିଛନ୍ତି ମୋ ମଝିଆ ବାପା ତାଙ୍କୁ ଧରଲେ ଧରିଛନ୍ତି ସେ କଣ ହେଲା ନା ମଝିଆ ବାପାକୁ ଧକ୍କା ଦେଇକି ଦି ଜଣ ନା ତିନି ଜଣ ହେଲେଣି ସେ ଧକ୍କା ଦେଇ ଦେଇକି ପଳେଇଲେ ଆଉ ଧରି ପାଇଲେନି ଆଉ ସମସ୍ତେ ଥକି ଯାଇଛନ୍ତି ରାତି ଅନିଦ୍ରାକୁ ହାଲତ ପୁରା ଖରାପ ଇଆଡ଼େ କେହି କାହାକୁ ଡାକି ପାରୁନାହାନ୍ତି
ହଁ ଝିଅ ବାହାଘର ମାନେ ଉ ଆ ପନ୍ଦର ଦିନ ଆଗରୁ ଯାହାହେଲେ କାମ ଦାମ ଏ ଜିନିଷ ପତ୍ର ଭଲ ମନ୍ଦ ତ ଥକିଯିବାଟା ଭ ମାନେ ସୁନିଶ୍ଚିତ କଥା
ତାପରେ ସାନାବାପାଙ୍କ ବାହାଘରେ ବି ମାନେ ସାନମା ଟିକେ ସୁନା ଜିନିଷ ଅଧିକ ପିନ୍ଧି ଦେଇଥିଲେ ତ ସେ ଦି ତିନି ଜଣ ଆସିକି କି ତାଙ୍କରି ସାମ୍ନାରେ ମାନେ ଲୋକ ଖାଇକି ଏତେ ନଅଶହ ହଜାର ଲୋକ ଖାଇକି ଗଲେଣି ସେ ଲୋକ ଦି ଜଣଙ୍କର ଖାଇବା ସରୁନି ସେମାନେ ପୁରା ଜଗିକି ଅନେଇଛନ୍ତି ସେଇଠି ଠିଆ ହେଇକି
ସେମାନେ ଜାଣି ଶୁଣିକି ହିଁ ଆସିଛନ୍ତି ନବା ପାଇଁ ମାନେ ମାର୍ କରିକି କି କେମିତି ସୁଯୋଗ ପାଇବେ ହୁଁ ତମର ଏଇଠି ଯେମିତି ହେଇଗଲାଣି ଚାରି ପାଞ୍ଚ ବର୍ଷ ତ ସିଏ ସାନ ଜେଜେଙ୍କ ଘର ତାଙ୍କର କଣ କରିଛନ୍ତି ନା କବାଟ ଦେଇକି ରାତିରେ ଶୋଇଛନ୍ତି ଶୀ ଶୀତ ଦିନ ହେଇଥାଏ ତ ସେମାନେ ତାଙ୍କର କବାଟ ଦେଇକି ଶୋଇଛନ୍ତି ସବୁ ଭିତରେ ଏ ତାଙ୍କର ଯିଏ ଚୋର କଣ କରିଛନ୍ତି ନା ଆଠ ଦଶ ଜଣ ପଶିକି ମାନେ କେମିତି ଭଗବାନ ଜାଣିଛନ୍ତି ସେ ଟୋଟାଲି ମାନେ ଆଲମାରି ଆଉ ଟ୍ରକ ନେଇକି ବିଲରେ।
ଆଲମାରି ଟାକୁ ଟେକି ଟେକି ନେଇକି ସେ ବିଲରେ ପହଞ୍ଚି ଯ ଦେଇଛନ୍ତି। ସବୁ ହାଉଳି ଖାଇକି ଦେଖିଲା ବେଳକୁ ଉଠିଲା ଏଳକୁ ଆଲମାରୀ ନାହିଁ ଘରେ ତାଜ ପତ୍ର ସବୁ ଖେଳ ହେଇକି ପଡିଚି। ତାପରେ ଏମାନେ ସେମାନେ ସେପଟ ଘରକୁ ଯାଇଛନ୍ତି ସେମାନେ ସେଟି ସୋଇ